ଶୁଭରାତ୍ର ଶୁଭରାତ୍ର।
ହଁ ଶୁଭ ରାତ୍ର। କିଛି ନାହିଁ ବସିଛି। କି ତମେ କଣ କରୁଛ।
ନା ମୁଁ ବି କିଛି ନାହିଁ ସେଇ ପିଣ୍ଢା ରେ ବସିଛି ଟିକେ ଦାଣ୍ଡରେ ଆଉ।
ଓହୋ ଆଉ ଖାଇବା ପିବା।
ହଁ ଖାଇବ। ସରିଲାଣି କେତେବେଳୁ ସରିଲାଣି ଖାଇବା ପିଇବା।
ହଁ ହଁ ହଁ ମୋର ବି କେ। ତବେଳୁ ସରିଲାଣି।
ଆଛା କଣ। କେମିତି କଣ ଥିଲା ଆଜି ଖାଇବାରେ।
ଆଜି ଖାଇବାରେ ଥିଲା ରୁଟି ଆଉ ମଟର ତରକାରୀ।
ହ ଆଚ୍ଛା ଆଛା ରୁଟି ମ ମଟର ତ। ମୁଁ ଆଜି ଖାଇଥିଲି ତଡ଼କା ଖାଇଥିଲି ରୁଟି ଆଉ ତଡ଼କା।
ହଁ ହଁ ଦେହ ପା ସବୁ ଭଲ ହ। ଆଉ ଆପଣଙ୍କର।
ହଁ ମୋର ବି ଠିକ ଅଛି।
ହଁ ଆଚ୍ଛା ଆଛା ଆପଣଙ୍କର। ଆ ଯୋଉ କଣ କେମିତି ସବୁ ଚାଲିଛି ଘରେ ଭଲ ନା ଆ କଣ।
ହଁ ଘରେ ଆମର ସବୁ ଭଲ ତମ ଘରେ ଭଲ ଅଛି ସମସ୍ତେ।
ହଁ ଆମର ସବୁ ଘରେ ଭଲ ଅଛି।
ଆମ ଘରେ ନା ସେଥିପାଇଁ ମତେ ଟିକେ ଖୋଲା ଆକାଶରେ ବସିବାକୁ ଭାରି ଭଲ ଲାଗୁଛି ତ ଆସିକି ଖୋଲା ଆକାଶରେ ବସିଛି।
ଖୋଲା ଆକାଶରେ ମାନେ ପୁରା ଛାତ ଉପରେ ବସିଛନ୍ତି।
ହଁ।
ଆଚ୍ଛା ଭଲ କେମିତି କଣ ମାନେ ସବୁ ରହିଛି ଆପଣଙ୍କର ଆଗକୁ ରଜ ଆସୁଛି କଣ କେମିତି?
ରଜ ତ ଆସିଛି ରଜରେ ସେମିତି ଆମର ବେଶୀ କିଛି ମାନେ ଖାସ ହୁଏନି। ଅ ଦୋଳିିବାସ ଆମ ଏରିଆରେ ବେଶୀ ଅ ଦୁର୍ଗା ପୂଜା। ସେଇଟା ବହୁତ ଭଲ। ଅ ମାନେ ହୁଏ ମେଲୋଡି ଫେଲୋଡି ହୁଏ ଅ ବହୁତ ଭଲ ଆକାରରେ ସିଙ୍ଗର ମାନେ ବି ସବୁ ଆସିଛନ୍ତି।
ମେଲୋଡ଼ି ମାନେ କେମିତି କଣ ହୁଏ ଟିକେ
କାର ମେଲୋଡି ହୁଏ ଆମ ଦି ଦି ସାହି ମିଶିକି ଆମର ଦୁର୍ଗା ପୂଜାରେ କରନ୍ତି ଦି ସାହିରେ ସେ ଦୁର୍ଗା ପୂଜା ଟାଇମ୍ ରେ ଆମର ପାଞ୍ଚ ଦିନ ଦୁର୍ଗା ପୂଜା ହୁଏ ଷଷ୍ଠୀ ସପ୍ତମୀ ଅ ଅଷ୍ଟମୀ ନବମୀ ଦଶମୀ ସେଇ ପାଞ୍ଚ ଦିନ ଯାକ ପୁରା ବହୁତ ଭଲ ଭାବରେ ପୁରା ହୁଏ ମାନେ ସେପଟ ସାହି ଏପଟ ସାହି କୁଣିଆ ଭର୍ତ୍ତି
ଆଜ୍ଞା ହଁ ଆଚ୍ଛା ଆଚ୍ଛା ଆପଣଙ୍କର କଣ ମୂର୍ତ୍ତିରେ ମୂର ତି ହୁଏନି ହୁଏ ନା
ନାଇଁ ନାଇଁ ଆମର ପିତ୍ତଳ ପି ପିତ୍ତଳ ମୂର୍ତ୍ତି ଆମର ଯୋଉ ଯୋଉ ଏ ସବୁ କରନ୍ତି ସେ ସବୁ ନାହିଁ ଆମର ପିତ୍ତଳ ମୂର୍ତ୍ତି ଛୋଟ ଛୋଟ ମୂର୍ତ୍ତି ଅଛି ହଁ ଆସନ୍ତି ଆମ ଠାକୁର ରୁହନ୍ତି ଆମର ଏ ସେପଟେ ରୁହନ୍ତି ତ ଆସନ୍ତି ଆସିଲେ ଦୁର୍ଗା ପୂ ତାପରେ ବହୁତ ଭଲ ଭାବରେ ହୁଏ ଦୁର୍ଗା ପୂଜା ମେଲୋଡି ହୁଏ ସିଙ୍ଗର ମାନେ ସବୁ ଆସିଛନ୍ତି ଆମ ଏଠିକି।
କୋଉ କୋଉ ସିଙ୍ଗର ସବୁ ଆସିଲେଣି ଏପର୍ଯ୍ୟନ୍ତ ଆପଣଙ୍କ ଗାଁକୁ।
ହୁଁ। ଯୋଉ ଜାଣିଛନ୍ତି ଆପଣ ତିଶୋରୀ
ହଁ ତିଶୋରି ହ
ହଁ ହଁ ବହୁତ ବଢିଆ ତାର ତ ବହୁତ ଭଲ ଲାଗେ ଯୋଉ ଶୀତା ଲୋ ସେ ଯୋଉ ଗୀତ ଟା ତାର ବହୁତ ହିଁ ବଢିଆ ଲାଗେ ସିଏ ବି ଏଇଠି ଆସେ ଗାମ ଏଇଠି ଗାଇଥିଲା ବହୁତ ବଢିଆ ଲାଗିଥିଲା ତା ଗୀତଟା। ଆଉ ଜାଣିଛନ୍ତି ଶକ୍ତି ମିଶ୍ ଆଣିଛନ୍ତି ସିଏ ଆମର ଏଇ ନେଷ୍ଟ ନେଷ୍ଟ ଇୟର ଏଇ ଯୋଉ ଗଲା ପୂର୍ବବର୍ଷ ତାର ସେଇ ସେଇଥିରେ ଆସିି ଆଉ ସତ୍ୟଜିତ
ହଁ ସତ୍ୟଜିତ୍ ଯିଏ ଯୋଉ ସାରେ ଗାମା ପାରେ ରେ ଯିଏ ଲିଟିଲ ଚାନ୍ଦ
ନେଇଥିଲା ହଁ ହଁ ସେ ହିନ୍ଦୀ ଗୀତ ବି ଗାଉଚି ନା ସେ ସେ ସିଏ ଏବେ ଆସି ଥିଲା ହ୍ୟୁମାନ ସାଗରର ବି ତମ ସେ ମରିଗଲାଣି ସିଏ ବି ଆସି
ହଁ ହ୍ୟୁମାନ ସାଗର ସେଠି ଚାଲିଗଲେଣି ଏଇଠି ହବ ବୋଧେ ତିନି ଚାରି ମାସ ହବ ସେ ଚାଲିଗଲେଣି ସେବି ଆସ ଥିଲେ ଆପଣଙ୍କ ଗାଁକୁ ଆରେ ବା ଆପଣ ଦେଖିଦେଇଛନ୍ତି ତାହେଲେ ହ୍ୟୁମାନ ସାଗରକୁ ନାଇଁ ହୁଁ ବହୁତ ବଡ ଭାଗ୍ୟ ଆପଣଙ୍କର ଯାହା ହଉ।
ହଁ ସେ ବହୁତ ଭଲ ସିଙ୍ଗର ଥିଲେ ଥିଲେ ସେ ମରିଗଲେ। ବହୁତ କଷ୍ଟ ତାଙ୍କ ପାଇଁ ଅଗୁନା ସବୁ ଫିଲ୍ମ ର ଯେତିକ ମାନେ ସିଙ୍ଗର ପ୍ରାୟ ସବୁ ମରିଗଲେଣିି। ହିନ୍ଦୀର ହଉ କି ଓଡିଆର ହଉ ପ୍ରାୟ ସବୁ ମରିଗଲେଣି।
ହଁ ବହୁତ ଗୁଡ଼ିଏ ସିଙ୍ଗର ସବୁ ସମୁ ମ ରି ଗଲେଣି ତ ଆଉ କଣ ମାନେ
ହଁ ବହୁତ ଦୁଃଖ ଲାଗୁଛି ଯୋଉ ହର ପଟ୍ଟନାୟକ ମିହିର ଦାସ ଆଁ ସମସ୍ତେ
କ ସେମାନେ ବି ସବୁ ତ ଗାଁ କୁ ଆସିଥିଲେ?
ନା ନା ସେମାନେ କିଏ ଆସିନଥିଲେ ଆଁ ସିଙ୍ଗର ମାନେ ପ୍ରାୟ ଆସନ୍ତି ଅସୀମା ପଣ୍ଡା ଆସିଥିଲା। ଆଉ ହଁ ଆଉ ହୁଁ। ଅ ସତ୍ ବଡ଼ ସତ୍ ଟିଜିତ
ହଁ ହଁ ବ
ସିଏ ବି ଆସିଥିଲା କୁଲଦୀପ୍ ବି ଆସିଥିଲା ହଁ ବହୁତ ବଡ ଆକାରରେ ରୁହେ ନା ତ ସିଏ ବି ମାନେ ବି ସବୁ ଆସିଥିଲା ଆମ ଏଠି ଠିକ।
ନାଇଁ ଆମର କିନ୍ତୁ ଏମିତି କିଛି ହୁଏନି। ଆମ ଏଦି ମାନେ ଯେ ସେ ଗାଁରେ ଆମ ଗାଁରେ ଏତେ ବଡ଼ ତ ହୁଏନି କିଛି ବି ପୂଜା ସବୁ ସେଇ ଛୋଟକାଟିଆ ଯାହା ଯେତିକି ଖାଲି ଭୋଗ ଭୋଗ କରିକି ସାରିଦିଅନ୍ତି ଯାହା ଆପଣ ବହୁତ ଧନ୍ୟ କିଆପ ପଣ ଏମିତି
ହଁ ତାପରେ ଯୋଉ ଟୋକା ଛୁଆଳିଆ ଯୋଉ ସବୁ ଡ୍ୟାନ୍ସ ଆମେ ଆମେ ତ ମାନୁନା ଯୋଉ ଅ ଦଶହରା ଏଇ ଯୋଉ ଭସ ସାଣି ହୁଏ ଆମେ ସେଥିରେ ବି ଡ୍ୟାନ୍ସ ହଁ ସେଥିରେ ବି ଆମେ ଡ୍ୟାନ୍ସ
ଯାହା ହଉ ବହୁତ ମଜା ଏଇ
ହଁ ବହୁତ ହଁ ବହୁତ ବଢିଆ ଲାଗେ ଯେମିତି ଆମର ତାପରେ ଯେବେ ତ ମା ଯିବେ ସେବେ ତ ବହୁତ ଦୁଃଖ ଲାଗେ।
ହଁ ସେତେବେଳେ କାହିଁକିନା ପାଞ୍ଚ ଛଅ ଦିନ ହେବ ଆପଣଙ୍କ ଗାଁରେ ସେଇଟା ପୁରା ଖୁସି ଗୋଟେ ମାହୋଲ ଥାଏ।
ସୁନ୍‌ସାନ୍‌ କେହି କାଉ କୋଇଲି ଟେ ଦାଣ୍ଡାରେ ଦେଖିବାକୁ ପାଇବନି ସବୁ କେ କା ଘରେ ବସିଥିବେ କଣ କରୁଥିବେ ଭାରି ଦୁଃଖ ଲାଗେ ତାପରେ ଯୋଉ ଟେଣ୍ଟ ମରା ହେଇଥିବ ସେ ଯୋଉ ଖୋଲା ହଉଥିବ ଭାରି କଷ୍ଟ ଲାଗେ।
ହଁ ବହୁତ ଦୁଃଖ ଲାଗେ ସେଇଟା ତ।
ବହୁତ ବହୁତ ମନେ ପଡେ ମାଙ୍କ କଥା।
ହଁ ଯାହା ହଉ ଆପଣଙ୍କ ଗାଁକୁ ତ ବର୍ଷକୁ ଥରେ ଏଇ ସବୁ ହଉଛି। ବହୁତ ଖୁସିର କଥା ଏ ସବୁ।
ହଁ ଆଉ ଆଉ ଆମେ ଝିଅ ପିଲାମାନେ ସ ଭାଲୁକୁଣି ଓଷା କରୁ, ସେଥିରେ ବି ଆମର ମାନେ ଆମେ ସେଟା ତ ଆମ ଝିଅ ମାନଙ୍କର ପର୍ବ ସେଟା ଆମକୁ ବି ଭଲ ଲାଗେ ଟିକେ ଡ୍ୟାନ୍ସ ଫ୍ୟାନ୍ସ ହୁଏ, ଭସାଣି ଫସାଣି ଆମେ ଟିକେ କରୁ, ଆ ସେଥିରେ ବି ଆମର ଭଲ ଲାଗେ।
ଆଚ୍ଛା ଆଚ୍ଛା ଆପଣଙ୍କର ଭସାଣୀ ଫସାଣୀ ବି ହୁଏ ନାହିଁ?
ହଁ ଆମେ ଝିଅ ପିଲା ମାନେ ଯଦି ମାତିିବୁ ତ ଆମେ ମାନେ ଭସାଣିଟା କମ୍ପଲସରି ହବ, ଆଉ କିଛି ହଉ କି ନ ହଉ, ବାସ ଖାଲି ଗୋଟେ ବର୍ଷ କରୋନା ହେଇଯାଇଥିଲା, ସେ କରୋନାରେ ତ ଆଉ କରିହ ବ, ଖାଲି ନେଇକି ଠାକୁରଙ୍କୁ ଭସେଇ ଦେଇଥିଲୁ। ହଁ ହଁ, ତ ସେଥିପାଇଁ କେବଳ ଗୋଟିଏ ମାନେ ଇଏ କରି ଖାଲି ଠାକୁରଙ୍କୁ ନେଇି ଭସେଇ ଦେଇଥିଲୁ ନହେଲେ ଆଉ ସବୁଥରକ ଆମର ଭସାଣିଟା ହବ ମାନେ ହବ, ଯେମିତି ହେଲେ ହବ ଛୁଆ କାନ୍ଦି ବୋବେଇ ନା ପଇ ସା ହଉନି ଯଦି ଆକୁ ମାଗ ତାକୁ ମାଗ ପଇସା ମାଗିକି
ଓହୋ ସବୁ ପିଲାମାନେ ମିଶିକି ପଇସା ପତ୍ର ତୋଳେଇକି କର ତାହେଲେ ନାଇଁ?
ମିଶିକି ପଇସା ତୋଳାଯାଏ, ପଇସା ତୋଳେଇ କି ନେଇକି ଆସନ୍ତି ଆଉ। କରନ୍ତି ଟା ପୂଜା ଭୋଜି ବି ହଁ ଭୋଜି ବି ହୁଏ, ଆଉ
ଆ ଯାହା ହଉ ତମର ତ ତମର ତ ବହୁତ ମଜା ମସ୍ ଶତି ପୁରା ହେଇଯାଉଛି।
ହଁ ଆଉ ଆମର କୁଏ ଅଷ୍ଟ ଭର ଜାଣିଛ।
ହଁ ହଁ ଅଷ୍ଟପ୍ରହରୀ ହଁ ସେଇଟା ଆମ ଗାଁରେ ବହୁତ ଭଲ ହୁଏ।
ହଁ ଆମ ଏଠି ହୁଏ ହଉଥିଲା ଏବେ ଆଉ ହଉନି ବାର ବର୍ଷ ପୁରରି ଗଲାଣି ତ ଆମ ଏବେ ମାନେ ବଡ ଲୋକ
ବାର ବର୍ଷ ପୁରୀ ଗଲାଣି କାହିଁକି
ହମ ବାର ବର୍ଷ ପୁରୀ ଗଲାଣି ମାନେ ଆଗରୁ ବହୁତ ଆଗରୁ ଆମେ ଜନ୍ମ ପବ ହଥିଲା ତ ବ ଆମେ ଯେତେବେଳେ ବ ହେଲୁଣି ତ ବାର ବର୍ଷ ପୁରୀ ଗଲାଣି ତ ଆଉ ବାର ବର୍ଷ ମାଂସିକ ଥିଲା କରୁଥିଲେ। ବାର ବର୍ଷ ସରିଗଲା ଆଉ କେହି କରୁନାହାନ୍ତି ବଡ ଲୋକ ମ ଆଉ ଛୋଟ ଛୁଆ ମାନ ଏବେ ନୂଆ ନୂଆ ଷ୍ଟାର୍ଟ କରିଛନ୍ତି ସେମାନେ ବି ବହୁ ଭଲ ଭରେ କରୁଛନ୍ତି ଭୋଜି ଦଉଛନ୍ତି ସେଠି ତାଙ୍କ ସକ୍ଷମ ଅନୁସାରେ ସେମାନେ କରୁଛନ୍ତି ଆଉ।
ଅ ହଁ ହଁ ଏଇଟା ଗୋଟେ ବହୁତ ବଡ କଥା ଛୋଟ ଛଆ ମାନେ ଗୋଟେ ଏତେ ବଡ଼ ଆୟୋଜନ କରିକି କରୁଛନ୍ତି। ସେଟା ତାଙ୍କୁ ଧନ୍ୟବାଦ ଦେବା କଥା ଯାହା ହଉ ପିଲାମାନେ କିଛି କରିକି ଦେଖାଉଛନ୍ତି। ହୁଁ। ଆଚ୍ଛା ତାହେଲେ ଏମିତି କଥା ଆପଣଙ୍କ ଗାଁରେ ବହୁତ ଭଲ ତାହେଲେ ହୁଏ ନାହିଁ।
ଦୁର୍ଗା ପୂଜା ଟା ତ ବେଶ ବେଶୀ ଭଲ ସେ ହୁଏ ଆଉ ବାକି ଛୋଟକାାଟିଆ ଗଣେଶ ପୂଜା ବି ସେମିତି ହୁଏ ଆମର ଗୋଟେ କ୍ଲବ ଘର ଅଛି ସେ ହୁଁ ପୁଅ ପିଲାମାନୋନ ସବୁ ଯାଇକି?
ବହୁତ ଭଲ କରନ୍ତି। ପୁଅ ମ ସରସ୍ଵତୀ ପୂଜା ଏତେ ଭଲ ହୁଏନି
ଆମର ଏଠି ଜଣେ କରୁଥିଲେ ସାଇଟ ଗୋଟେ ଘରେ କରୁଥିଲେ ତାଙ୍କର ବି ସେଇ ବାର ବର୍ଷ ପୁରରିଗଲା ଆଉ ସେ କରୁନାହିଁ। ମୁଁ ମୋ ଦାଦାଙ୍କ ଘର ବି ସେମିତି କରୁଛି। ତାଙ୍କର ବି ସେମିତି ପୁରୀଗଲା ଆଉ ସେ କରୁନାହାନ୍ତି। ଛୋଟକାଟି ଏମିତି ଖାଲି ଠାକୁର ଆଣି କରିଦଉଛନ୍ତି। ହଉ ଏଇଆା କିନ୍ତୁ ଆମର ଦୁର୍ଗାା ସେଟା ବହୁତ ଭଲ। ଗୋଟେ ଏଇ ଆର ବର୍ଷ ଦୁର୍ଗା ପୂଜାରେ ତ ଆମର ଅଣିଆ ହବାର ଯେ ହବାର ଥିଲା ଗୋଟେ ଆମ ସାହି ରେ ଗୋଟେ ବୁଢୀ ଆମ ସାହି ରେ ଗୋଟେ ବୁଢୀଟି ସିଏ ମାନେ ତାଙ୍କ ମାନେ ଦେହ ପୁରା ଖରାପ ହେଇଯାଇଥିଲା ତାଙ୍କ ବ୍ରେନ ମ୍ୟାଲେରିଆ ହେଇଯାଇଥିଲା ତାଙ୍କ ଷ୍ଟୋକ ଫକ୍ ବି ହେଇଥିଲା ତ ସିଏ? ପୁରା ପଡିକି ଥିଲେ ପୁରା ଯିବେ ଯିବେ ବୋଲି ଯାଉନଥିଲେ ଆମର ଡର ଥିଲା କି ଆମ ଦୁର୍ଗା ପୂଜା ହେଇପାରିବନି ଦୁର୍ଗା ପୂଜା ହେଇପାରିବନି ଯାହା ହଉ ସେମାନେ ଠିକ ଆମ ଦୁର୍ଗା ପୂଜା ଯୋଉ ଦିନ ମା ଆସିବେ ସେଇଦିନ ଆମ ଏଗାର ପଡିଲା ବ୍ରାହ୍ମଣ ନା ପଚାରିଲୁ ଆାମନ ନା?
ଠିକ୍ ଦୁନିଆଁରେ ଅଛନ୍ତି ଆପଣଙ୍କୁ ବଞ୍ଚେଇ ଦେେଲେ ଆପଣଙ୍କ
ପଚାରିଲୁ ର୍ରାମନନ ର୍ରାମନନ କହିଲେ ଏଗାର ଦିନ ତାଙ୍କୁ କହିବୁ କି ଦିନରେ ଭୋଜି ଦେଇଦେବେ ଆଉ ତମେ ଆରାମସେ ମାର୍ଜନା ହେଇସାରିଥିବ ତ ଆରାମସେ ଠାକୁରଙ୍କ କାମ କରିପାରିବ।। ବହୁତ ଖୁସି ଲାଗିଲା ଜାଣିକି ଯାହା ହଉ ମା ଆମ ପାଖରେ ଅଛନ୍ତି ଯାହା ହଉ ସେି ଚାହୁଁଛନ୍ତି କି ତାଙ୍କ ପୂଜା ଟା ଆମେ କରୁ ବୋଲିନ।
ଆମେ କରୁ ବୋଲି ହଁ ଯା ହଉ ଏତେ ବଡ଼ ସୌଭାଗ୍ୟ କଥା ଏଇଟା ପୁରା।
ବହୁତ ଖୁସି ଲାଗା ତାପରେ ଅଷ୍ଟମୀ ଅଷ୍ଟମୀ ଦିନ ଆମେ ଓଷା ଫୋଷା ବି କରୁ।
ଅଁ ଦୁର୍ଗାଷ୍ଟମୀ ହଁ ହଁ ଆମର ଉ ଆମେ ମାନେ ବି କରୁ ଦୁର୍ଗାଷ୍ଟମୀ ତେ
ହଁ ଦିନେ ଦିନେ ଆମ ଦୁର୍ଗା ଅଷ୍ଟମୀ ପଡିଯିବ ମାନେ ମାନେ ରାତିରେ ହବ ପୂଜା ସନ୍ଧ୍ୟା ପର୍ଯ୍ୟନ୍ତ ପୁରା କାଷ୍ଟା ରହିବାକୁ ପଡେ ବହୁତ ମେ ସେତେବେଳେ ବହୁତ ମାନେ ଇଏ ହୁଏ ପୁରା କାଷ୍ଟା ରହିବୁ ଖାଇଗୁନି ପିଗୁନି।
ହଁ ମା ସେତେବେଳେ ଟିକେ ଟିକେ ପରୀକ୍ଷା।
ହଁ ହଁ। ଆଉ ଜନ୍ମାଷ୍ଟମୀ ବି ଆମେ କରୁ।
ଆରେ ଜନ୍ମାଷ୍ଟମୀ ଜନ୍ମାଷ୍ଟମୀ ଯେଉଁୁରାସ କୃଷ୍ଣଙ୍କର
ହଁ ଶ୍ରୀକୃଷ୍ଣଙ୍କର ପୂଜା ରାଧାଷ୍ଟମୀ କରୁନା କିନ୍ତୁ ଜନ୍ମାଷ୍ଟମୀ କରୁ
ଆଚ୍ଛା ଆଚ୍ଛା କାହିଁ ରାଧାଷ୍ଟମୀ କାହିଁ କରନି ରାଧାଷ୍ଟମୀ କାହିଁ କରନି
ତମେ ତ ଏମିତି କିଛି ମାନେ ନଥାଏ ବେଶୀ ଆମ ଏପଟେ କେହି କରନ୍ତିନି ସେଥିପାଇଁ ଆମେ ବି କରୁନା ଜନ୍ମାଷ୍ଟମୀ ତ ପ୍ରାୟ ଲୋକ କରନ୍ତି ସେଥିପାଇଁ କରୁ?
ଜନ୍ମାଷ୍ଟମୀରେ ଟିକେ ଭଲସିବ ରାଧାଷ୍ଟମ ମ ହୁଏ କିନ୍ତୁ ବେଶୀ ଲୋକ କରନ୍ତିନି ବୋଲି ସେତେ ଭଲ ଆଛା ଆଛା। ଆଛା। ଆଉ ରଜ ଆସିଲାଣି ତାହେଲେ ଆପଣ ବହୁତ ଖୁସି ତ ଥିବେ ରଜରେ ସ
ହଁ ସଜ ବାଜ ସଜ ବାଜ କଣ ଏମିତିରେ ତ କଣ ସବୁ ଜିନିଷ ତ ଆଭେଲେବୁଲ ହେଇଗଲାଣି ଆଗରୁ କିଛି ନଥିଲା ସବୁ ଲୋକ ଯାଉଥିଲେ ମାର୍କେଟ ଯାଇକି କିଣିକି ଆଣୁଥିଲେ ସଜବାଜି ହଉଥିଲେ ଏବେ ତ ସବୁ ଘର ଘରେ ପଛି ସବୁଙ୍ଗର ସବୁ ଜିନିଷ ଅଛି କିଛି ବି ଦରକାର ହିଁ ପଡୁନି ତ କଣ ସଜେଇବା ଦିବ ମେହେନ୍ଦୀ ଟିକେ ଲଗେଇବେ ଏଇଆ ସଜେଇବା ଦ ଅଳତା ଟିକେ ଲଗେଇବେ ଏଇଆ ଆଉ କଣ
ହଁ ଏଇତ ଖୁସି ଆଉ କଣ ବେଶୀ ଖୁସି କଣ ଦରକାର କି ଏଇ ତ ମଜା ଆଉ କଣ